ହ୍ୟାଲୋ।
ହ୍ୟାଲୋ।
ଭଏସ୍ କ୍ଲିୟର୍ ଆସୁଛି।
ହୁଁ।
କଣ କରୁଥିଲ?
ବସିଥିଲି ଆଉ।
ଆଉ କଣ ଖାଇଥିଲ କଣ?
ଖାଇଥିଲି ଟି ଚାହା।
ଓ ହୋ।
ଆଉ ତମେ?
ମୁଁ ଖାଇଦେଲିି ବିସ୍କୁଟ ହର୍ଲିସ୍କ ବିସ୍କୁଟ୍। ଆଉ ତୁମ ଦେହଭଲ ଅଛି?
ଉଁ। ଆ ଆପଣଙ୍କର?
ହଁ ହଁ। ଆଉ? ହ୍ୟାଲୋ।
ଲୋ
ଉଁ। ଆଉ ହଁ ଆଉ କଣ ଘରେ ସବୁ ଭଲ?
ଭଲ ସବ ହଁ ଭଲ ସବୁ।
ହୁଁ ଆଉ ଘରେ ସବୁ କଁ କରଥିଲେ?
ଘରେ କେଇ ନାହାନ୍ତି ସବୁ ପୁରି ଯାଇଛ
ଆ ହଁ। ଆଉ ତୁମର ରଜ କେମତି ସେଲିବ୍ରେଟ୍ ହୁଏ କଣ ହୁଏ ଟିଏ କୁହ?
ମତ ରଜ ବହୁତ ଧୁମଧାମ ରେ ପାଳନ ହୁ ଏ ଭୁବନେଶ୍ୱରରେ। ଫେମସ ଆମ ରଜ।
ହୁଁ।
ଏମିତିଆ ରଜ କୋଉ ୟେ କୋଉ ଦିନି ଏରିଆ ରେ କେହି କରୁନଥିବେ।
ଉଁ ଆଉ ସେଠି କଣ କଣ ହୁଏ?
ଇ ଦୋଳି ଲାଗେ ନାଚ ଗୀତ ହୁଏ ମାନେ କବାଡି ଫବାଡି ହୁଏ ସବୁ ଖେଳ ଯାହା ଯାହା ରଜରେ ସବୁ ଖେଳ ଥାଏ ସବୁ ଖେଳ ହୁଏ।
ଆଉ? ହଉ କିଛି କିଚି ପ୍ରାଇଜ୍ କଣ ଦିଅନ୍ତି ଟ୍ରଫି?
ସେମତି ତ ସବୁ ମିଡେ ଉଁ ମ ପ୍ରଶ୍ନ ପଚାରନ୍ତି ପଇସା ଫଇସା ମିଳେ ପି ଲୋକମାନଙ୍କୁ। ଏମିତି ସବୁ ଆଉ।
ଓ ହୋ ତୁମେ ପାର୍ଟିସିପେଟ୍ କରଥିଲ କି?
ନାଇଁ ଆମ ପାଇଁ ନୁହ ସେ କେବଳ ଝିଅ ପିଲାଙ୍କ ପାଇଁ।
ଓହୋ।
ରଜ ଟା ଝିଅ ପିଲାଙ୍କର ରହିଚି ଯିଅ ପିଲାଙ୍କ ପାଇଁ ତ ହିଁ ହବ ନା।
ଉହଁ। ଆଉ ଆଉ କଣ ଟା ହୁଏ?
ପୁକ କୋଲ ଦୋକାନ ହାଟା ବହୁତ ପଡେ ଖାଇବା ପିଆ ଚାର ଦିନ ଧରି ହୁଏ ଛଅ ସାତ ହଜାର ଲୋକଙ୍କ ପାଇଁ। ଏ ବହୁତ ଧୁମଧାମ ରେ ପାଳନ ହୁଏ ଆଉ।
ଓ ହୋ ଆଉ ରଥଆତ୍ରାରେ ବୁଲିବାକୁ ଯିବେନି?
ରଥଯାତ୍ରା ଯାଇ ହଉନି ଠାକୁରଙ୍କତ ଡୋରି ଲାଗୁନି ଯିବା ପାଇଁ ଆଉ କେମିତି ଯିବ ଆଉ ଆପଣ ଯାଇନାହାନ୍ତି ବୁଲିବାକୁ?
ନାହା ଯାଇନି କୁଆଡେ। ଆଉ କଲେର କଲେଜ ଯାଉଚନ୍ତି?
ହୁଁ।
କଲେଜରେ କେମ ପାଠ ପଢ଼ା ପଢ଼ି ଚାଲିଚି କଣଟା?
ସେମିତି ଭଲ ଚବୁ ଆଉ।
କେମତି ପଢାପଢି ଚାଲିଚି କଣ?
ଭଲ ପଢାପଢି ଚାଲିଛି ସବୁ।
କଁ ପଡ଼ୁଛ?
ପ୍ଲସ ଥ୍ରୀ।
ଓ କଣ ପଢ଼ା ହେଉଛି ପ୍ଲସ ଥ୍ରିରେ, କୋଉ ଅନର୍ସ କଣ?
ଓଡ଼ିଆ।
ଓ। ଭଲ ପଢ଼ୁଥିବ ଓଡ଼ିଆ ତାହେଲେ ଆଉ ସହଜ ଲାଗେ ନା କଷ୍ଟ ଲାଗେ ଓଡ଼ିଆ ଟା। ଓଡିଆ ସହଜ ଲାଗେ ନା କଷ୍ଟ ଲାଗେ।
ଉଁ ସହଜ ନା ସହଜ ଲାଗେ ତେବେ ଓଡିଆ ନେଇଛି।
ଓହୋ ଓଡ଼ିଆ ତାହାଲେ ଭଲ ଲାଗେ ତମକୁ।
ହୁଁ।
କେତେଟା ପରୀକ୍ଷା ଦେଲଣି?
ଥାର୍ଡ ସେମିଷ୍ଟାର ସଇଲାଣି, ଫୋର୍ ସେମିଷ୍ଟାର ହବ।
ଉଁ ସବୁ ରେଜଲ୍ଟ ବାହାରି ସାରିଲାଣି।
ହୁଁ ହୁଁ।
ଅ ହ। ସବୁଥିରେ ଭଲ ମାର୍କ ରହୁଛି।
ହଁ ସବୁଥିରେ ପାସ୍।
ଆଉ ଆଉ ଘରେ ସବୁ କଁ କରୁଛନ୍ତି ନା
ଘରେ ତ କହିଲି ପୁରୀ ଯାଇଛନ୍ତି ସବୁ।
ଅ ହୋ କେହି ବି ନାହାନ୍ତି ଘରେ?
ହୁଁ ଅଛନ୍ତି ଦାଦା ଅଛନ୍ତି ମା ଅଛନ୍ତି ଆଉ ଝିଅ ଅଛନ୍ତି।
ହୁଁ ଝିଅ ଦି ଜଣ ଅଛନ୍ତି ନା ଜଣେ?
କଣ ଦି ଜଣ ଅଛନ୍ତି।
ହଁ ହଁ ତା ହେଲେ କିଏ କିଏ ଯାଇଛନ୍ତି ପୁରୀ।
ମାମା, ଖୁଡି। ସାନ ବୋଉ, ଅପା ସବୁ ଯାଇଛନ୍ତି।
ଗାଡ଼ି କରି ଯାଇଛନ୍ତି କି?
ବସରେ।
ମୁଁ କଣ ଖାଇବାକୁ ଭଲ ଲାଗେ ଅଧିକ?
ମତେ ବିରିୟାନୀ।
ହଁ ବନେଇ ଆସେ।
ନା ବନେଇ ତ ଆସେନି ସେଥିପାଇଁ ଦୋକାନରୁ କିଣିିକ ଖାଉଚି।
ଶିଖିବ ନା ଆଉ ବନେଇ ବାଟା।
ଆମେ ଯଦି ଶିଖିଯିବୁ ତାହେଲେ ହୋଟେଲ କଣ ପାଇଁ ଅଛି।
ଓ ହୋ ପଇସା ଦେଇ ଖାଇବାଟା ଜାଣିଛ। ନିଜେ ସବୁ ଜିନିଷ ବନେଇବା ଶିଖିବ ନା ଆଉ। ଶିଖିଲେ କି ଦେହରୁ ଛଡେଇକି ନେଇ ଯିବେନି।
ନାଇ ସେମିତି ଶିକ୍ଷିବା ଏତେବି ଆବଶ୍ୟକ ନାହିଁ।
କାଇଁ ଆବଶ୍ୟକ ନାହିଁ। କୋଉ ଜିନିଷ ଶିଖିବା ପାଇଁ ଆବଶ୍ୟକ କତା ନାହିଁ ଏମିତି ତ କୋଉଠି ନାହିଁ ଲେଖା ହେଇନି ଏଇଟା କୋଉଠି। ସବୁ ଜିନିଷ ଶିଖିଯିବା ଦରକାର। ସବୁ ଜିନିଷ ଶିଖିଥିବା ଦରକାର। ଶିଖିଲେ ଆଜି କୋଉଠେ ଅ ଅସୁବିଧାରେ ପଡ଼ିଲେ ମା ନାହାଁନ୍ତି ତ ରୋଷେଇ କରିବାକୁ ପଡ଼ିବ କି ନାହିଁ।
ସେତେବେଳେ ଦେଖାଯିବ ଫୋନ ଅଛି ୟୁଟ୍ୟୁବ ଦେଖି ଦବୁ କରିଦବୁ।
ଓ। ସେତେ ବେଳେ ଦେଖାଯିବ କଣ ତା ପୂର୍ବରୁ ଟ୍ରାଏ କରିଥିବ ତ ଥରେ। କରିବୀ ଏଟା ସେଟା।
ନା।
କରିବ କେବେ ଟ୍ରାଏ। ଚେଷ୍ଟା କରିବ ସବୁଠି। ଚେଷ୍ଟାରେ ଥରେ ବିଫଳ ହେବ, ତାପରେ ସଫଳ ହେବ କି ନାହିଁ? ଚେଷ୍ଟା କରିବି ସବୁ ଜିନିଷ ଏମିତି କେଉଁ ଜିନିଷ ନାହିଁ ଶିଖିବାକୁ ଦରକାର ନାହିଁ।
ହୁଁ।
ସବୁ ଜିନିଷ ଶିଖିଥିଲେ କେହି ଦେହରୁ ନେଇଯିବେନି ତ।
ନା।
ଆଜି ମାଆଙ୍କ ଦେହ ଖରାପ ହେଇଗଲା ତ ରୋଷେଇ କରିବାକୁ ପଡ଼ିବ କି ନାଇଁ? କେହି ନଥିବେ।
ସେ ସ୍ତ୍ରୀ ତ ଅଛି ତାର କରିବ ସବୁ।
ଆଁ?
ହଁ।
କଣ?
ଖାଇସାରିଲା ପରେ ସ୍ତ୍ରୀ ସେ ତାର ସବୁ ମ୍ୟାରେଜ ସରିଲା ପରେ ସ୍ତ୍ରୀ ଆସିବ ସେ ତାର କରିବ ସବୁ। କଣ କହିଲେ?
ଆ ସିଏ କଣ ତା ମୁଣ୍ଡରେ କଣ ଥୋପା ଭଡ଼ା ହେଇଚି ସିଏ ରୋଷେଇ କରିବ ବୋଲି?
ହଁ ତ ତାହେଲେ ସେ କାହିଁ ଆସିବ ତାହେଲେ। ଆସିବନି ଯଦି କିଛି କେୟାର ନବ ନି ତାହେଲେ କାଇଁ ଆସିବ, କେୟାର ନବା ଦରକାର ନା ନାଇଁ ଆ ମା ବା ମା ବାପାଙ୍କର?
କେୟାର ନବ ସେ କାହିଁକି କେୟାର ନବ। କିନ୍ତୁ ମିଶିକି ରୋଷେଇଟା କରିବ ନା। ହଁ ମିଶିକି ତମେ ବି ତ ମିଶିବାକୁ ପଡ଼ିବ ନା। ଜଣେ ମଣିଷର ସେ କେମିତି କରିବ ଏତେ ଲୋକ ହଁ କାମଧନ୍ଦା ବେଳେ ଏକୁଟିଆ କରିବ ନହେଲେ ସିଏ ଯଦି ତା ଦେହ ଖରାପ ହେଇଗଲା ତ ସେଠି କେମିତି କରିବ? ତା ଦେହ ଖରାପ ହେଲା ସେ ଉଠି ନ ପାରିଲା ତା ହେଲେ ସେଠି କଣ କରିବ?
ହୁଁ।
ସେଇଠି ଚୁପୁ ହେଇକି ବସିବ, ମୁଁହ କୁ ଅନାଅନି ହବ। ହଁ।
ହୁଁ।
ମାନେ ସେ ଜବରଦସ୍ତି ଉଠିବା ପାଇଁ ବାଧ୍ୟ ଦେହ ଖରାପ ହେଲେ ମରିସରୁ ସେ ଉଠିବ।
ମରିବ କାହିଁକି ସିଏ ତ ଉଠିଥିବ ମରିବ କାହିଁକି।
ସେ ମରୁ ସରୁ ଦେହ ଖରାପ ହେଲେ ଉଠିକି ରୋଷେଇ କରିବା କଥା କରିବ ନା?
ହୁଁ।
ଏମିତି ଚିନ୍ତାଧାରା ରଖିଲେ ଭଲ ନୁହେଁ।
ହୁଁ।
ରୋଷେଇଟା ଶିଖିବ, ତା ଦେହ ଖରାପ ହେଲେ ବି ତୁମେ ବି କରିବାକୁ ପଡ଼ିବ। ସବୁ କିିଛି ଶିଖିବାକୁ ପଡ଼ିବ ସବୁ କିିଛି ତା ସବୁବେଳେ ସବୁ ସମସ୍ତଙ୍କ ଦେହ ଠିକ୍ ଥିବ। ତମ ଦେହ ଖରାପ ହେଲେ ବି ସିଏ କରିବ ନା ନାଇଁ କରୁଥିବ କି ନାଇଁ?
ହୁଁ।
ତମ ଦେହ ଖରାପ ହେଲେ ଉଠିବାକୁ ଇଚ୍ଛା ହେବ କି?
ନା।
ତ ସେମିତି ସିଏ ବି ଗୋଟେ ମଣିଷ ସିଏ ବି ତ ତାର ବି ଦେହ ଖରାପ ହେଲେ ଉଠିବାକୁ ଇଚ୍ଛା ହବନି। ତମେ ବି କରିବାକୁ ପଡିବ କି ନାହିଁ?
ହୁଁ
ସବୁ ଜିନିଷ ଶିଖିବା ଦରକାର।
ଆଜ୍ଞା।
ହଉ ମିଶିକି କଲେ ତ ଆହୁରି ଭଲ।
ଆଜ୍ଞା।
ମାନେ ଜଣକୁ ଜଣେ ସାହା ହେଇକି କରିବ ନା। ଓ ହଉ ମୋର ଫୋନ ଆସିଲା ମୁ ରଖୁଛି ଆଉ କାମ ଅଛି। ରଖୁଚି। ହାଲୋ।
ହୁଁ।
ଫୋନ୍ ଆସିଲାଣି ମୁଁ ରଖୁଚି ମୋର କଲ୍ ଆସୁଛି।
କଣ କହିଲେ?
କଲ୍ ଆସୁଚି ମୁଁ ରଖୁଚି।
ସୁଭାନି।
କଲ୍ ଆସୁଚି ମୁଁ ରଖୁଚି।
ଏ